ହଁ
କଣ ସାଙ୍ଗ କଣ କରଥିଲ?
ମୁଁ ମୁଁ ମୋ ମାଙ୍କ ସାଙ୍ଗରେ ବସିକି ଭିଡିଓ ସବୁ ଦେଖୁଥିଲି ମୋବାଇଲରେ। ହେ
କଣ ସଟ ଭିଡିଓ କି କେମିତି ଲଙ୍ଗ?
ନା ନା ସର୍ଟ ଭିଡିଓ ସବୁ ଦେଖୁଥିଲୁ ଆମେ ବସିକି।
ଓହୋ।
ଆଉ ମୁଁ ଭାବିଥିଲି ତମେ କହିଥିଲ କଲ କରିବ ଆଉ ତମକୁ କଲ କରିଲନି? ସେଇଥିପାଇଁ ମୁଁ ମୋବାଇଲ ନେଇକି ବସିଥିଲି କେବେ ସାଙ୍ଗ କଲ କରିବେ ମୁଁ ତାଙ୍କ ସାଙ୍ଗରେ କଥାହେବି।
ହଁ ନାଇଁ ସାଙ୍ଗ ଗୋଟେ ଫୋନ କରିଥିଲେ ତାଙ୍କ ସାଙ୍ଗରେ କଥା କଥା ହଉଥିଲି ସେତିବେଳେ ଟାଇମ ଆଉ ମିଳିଲାନି। ସେଥିପାଇଁ ଫୋନ୍ କରିପାରିଲନି।
ହଁ ହଁ।
ସାଙ୍ଗମାନେ ଫୋନ କରୁଛନ୍ତି ଆଉ କଣ ଟାଇମ ମିଳୁନି ଆଉ। ଆଉ କାମ ବି ଆଡେ ରହୁଛି କାମ। ପୁ ଏ କାମ କରିବି, ଫୋନରେ କଥା ହଉଛି ଏମିତି ଲାଗୁଛି ଆଉ।
ହଁ, ତମର କଣ ଦେହ ଭଲ ନାଇଁ?
ଟେ ଥଣ୍ଡା ହେଇଛିି। ସେଥିପାଇଁ ଆବାଜ ଅଲଗା ଅଲଗା ଲାଗୁଥିବ ତଣ୍ଟିଟା ବସିବା ବାଗିଆ ଲାଗିଥିବ। ମତେ ଜଣାପଡୁଛି ମତେ ମୋର ତଣ୍ଟି ବସିଛି।
ହଁ।
ହଁ ଥଣ୍ଡା ଯାଇଥାି ଘରକୁ ନା ବୁଲିବାକୁ ଆସ ଆଡୁ ସିଲିଆ ଶାଳ ପାଣି ଏ କ୍ଷୀର ପାଣି ଟିକେ ଧରିବ।
ହୁଁ ଗୋଟେ ଜା ଗାରେ ରହିଗଲେ ତାର ପାଣି ଅଲଗା ଆଉ ଆ ଅ
ଆଉ ଗୋଟେ ଜାଗାରେ ରହିଲେ ଅଲଗା ହଁ। ଆଉ ଗରମ ହଁ ଗରମ ଦିନ ଅଛି ହଁ ଫ୍ରିଜର ପାଣି ନ ପିଇଲେ ହବନି।
ହଁ।
ହଁ ଥଣ୍ଡା ପାଣି ପିଇଲେ ମନର ଶାନ୍ତି ହଉନି। ଆଉ ଥନଡ୍ ହଁ ଥଣ୍ଡା ତ ପାଣି ପିଉଛି ଏଣୁ ତେଣୁ ହଉଛି ସେଥିପାଇଁ ଆଉ। ଏ ଟଣ୍ଟି ଟା ବସି ଯାଇଛି, କୋଉ ଦିନ ଭଲ ହବ କେଜାଣି।
ଥଣ୍ଡା ପାଣି ପିଇଲେ ତଣ୍ଟି ଟା ଯେବେ ପଶିଯାଏ ସେଟା ମୋର ସାନ ମାଆଙ୍କ ଝିଅର ଟଣ୍ଟି ପଡିଯାଇ ଥିଲା ସେଟା କେତେ ଗୋଟେ ସପ୍ତାହ ଗଲା ତାର ତଣ୍ଟି ଟା ଟିକେ ଠିକ ହେଲା। ସେ ଏମିତି କଥା ହେବ ତାକୁ ଦେଖିକି ଏତେ ତରସ ଲାଗିବ।
ହଁ ନାଇଁ ଏଇ ସେଟା ଏବେ ବେଶ ତିକ ପଡି ଯାଉଛି ମୋର ଟିକିଏ ହେଇଛି ବେଶୀ ହେଇ ହେଲେ ବେଶୀ ହେଲେ ଆହୁରି ଏ ପୁରା କଥା କହିପାରିବନି ମୁଁ ଏଇ ଏଇଠି କଥା ହଉଛି। ଆମ ବାହାର ଲୋକ ଏମିତି ଶୁଣିପାରୁଛନ୍ତି, ଆଉ ବେଶୀ ଟ ଯଦି ହେଇ ପଡିଯିବ ବାହାର ଲୋକ ଶୁଣି ପାରିବେ ଘରେ ଯୋଉ ପାଖରେ ଯୋଉ ଲୋକ ଥିବେ କିଛି ଯୋଉ କଥା କହିବି ହଁ ତଣ୍ଟି ଟା ପଡିଗଲେ ବେଶୀ
ହୁଁ ତମକୁ ମେହେନ୍ଦୀ ଲଗେଇବା ଆସେ?
ହଁ ଆସୁଚି।
ଆ ମାନେ ବ-ବ ଭଲ ସେ ଲଗେଇ ପାରୁଛ?
ହଁ ଡିଜାଇନ ମୋବାଇଲ ଦେଖିକରି ଯୋଉ ଡିଜାଇନ ଭଲ ଲାଗୁଛି ସବୁ ଲଗେଇ ଦଉଛି ଆଉ।
ହୁଁ ହୁଁ।
ମୋ ପିଲାମାନେ ବି ଆସୁଛ ସେଇ ଲଗେଇବା ପାଇଁ ମୁଁ କହିଲି ଆସ ମନା ତ କରିହବନି ଲଗେଇ ଦଉଛି।
ଏଇଟା ଯାହା ବାହାଘର ହୁଏ ପର୍ବ ଏ ରଜ ପର୍ବ ଗଲା। ଏ ପିଲାମାନେ ଆସିଥିଲେ ସମସ୍ତେ କହିଲେ ମତେ ଲଗେଇଦିଅ ଦେଇ ମତେ ଲଗେ ଭାଉଜ ଏମିତି କହିଲେ ମୁଁ କହିଲି ଆସ ଲଗେଇଦେବି ଆଉ। ମୁଁ ଲଗେଇଦେଲି।
ଆଉ ହାତ ଯୋଉ ଲଗେଇଲା ବେଳେ ବିନ୍ଧୁ ବିନ୍ଧିବ ସେଇଟା ଆଉ କିଛି ହେଇପାରିବନି।
ହଁ ଆଙ୍ଗୁଠି ମୋ ଦର ଦ ହେଇଯାଉଛି ବିନ୍ ହଁ ଟିକେ ଟିକେ ବିନ୍ଧିବ ଆଉ। ଏଟା କଣ ପ୍ରାକ୍ଟିସ୍ ଯଦି ଥବ ନା ବେଶୀ କିଛି ହବନି ଯାହାର ପ୍ରାକ୍ଟିସ ନାହିଁ ତାର ଟିକେ ବିନ୍ଧାବିନ୍ଧି ହଉଚି ଦରଦ ହେଇଯାଉଛି ଆଙ୍ଗୁଠି ଦିଟା ଆଙ୍ଗୁଠି। ଦରଦ ହେଇଯିବ।
ହଁ ଦିଇଟା ଆଙ୍ଗୁଠି ହିଁ। ମୋର ତ ତିନିଟା ଆଙ୍ଗୁଳି ଲାଗୁଛି ମେହେନ୍ଦୀରେ।
ନା ତିନିଟା ଲାଗୁଛି ନା ଦିଟାରେ ତ ଚିପୁଡି କରି ବାହାର କରୁଛନ୍ତି। ତିନିଟା କେମିତି ଲାଗିଲା?
ତମକୁ ତିନିଟା ଲାଗୁଛି?
ପେନ୍ ତିନିଟାରେ ବାତ୍ ଧରୁଛି ନା ମନେ ନାଇଁ କେତେଟା ଲାଗିଛି।
ଦିଟା ଦିଟା ଦିଟା। ଦିଟାରେ ବେଶୀ ଦାଗ ଲଗେଇବାକୁ ପଡିବ ହେଲେ ତିନିଟା
ସେ ଭାଆରି ଗଲେ ସେଟା ଠିକ ଆଉ ଯେବେ ସେ ମେହେନ୍ଦୀ ଟା
ପୁଡି କରି ହଁ ଲଗେଇବା ଟା ସେଟା
ଓ ଯୋଉ ନା ନେହା ଫାଷ୍ଟ ଟା ଥିଲା। ନେହା ଫାଷ୍ଟ ମେହେନଦି ମୋ ମାମୁ ବାହାଘରରେ ମୁଁ ନେଇକି ଆସିଥିଲି। ମୁଁ ଭାବିଲି ସେ ନେହା ମେହନ୍ଦି ଅଛି। ଯେମିତି ଭାର କଲି ତାର ଫ୍ରେଗନେନ୍ସ ଏତେ ଭଲ ଥିଲା। ଏ ସେଇଟା ନେହା ଫାଷ୍ଟ ଲଗେଇଲେ ବହୁତ ଜଲ୍ଦି ଲାଲ ହୁଏ ଲାଲ ବହୁତ ବଢିଆ ହୁଏ। ନେଲେକି ବହୁତ ଜଲଦି ଛାଡିଯାଏ।
ଆଉ ମୁଁ ଲଗେଇଥିଲି ସେ ମୋ ଭାଇର ବାହାଘର ଥିଲା। ମୁଁ ରା ତି ସାରା ସେଠି ଥିଲି କାମ ସବୁ ଭଉଣୀ ସାଙ୍ଗରେ କରୁଥିଲି। ପୁରା ରାତି ସାରା ରହିଲି ଦିନ କେତେବେଳେ ଆସିଲି ସନ ସକାଳ ପାଞ୍ଚଟାରେ ଆସିଲି। ଦେଖିକି ଆସିକିରି ରାତିଟା ଶୋଇ ନଥିଲି। ମୁଁ କହିଲି ମୁଁ ଭଉଣୀ କହିଲି ମୁଁ ଯାଉଛି ମୁଁ ସେଠି ଶୋଇବି। ଆଉ ଏଇ ଖିଣା ମତେ ଡାକିବୁନୁ ହଉ ଯା। ମୁଁ ଆସିକିରି ଶୋଇଗଲି ମୋ ଭଉଣୀ ଦେଖିଲା ମଝିଆଁ ଭଉଣୀ। କହିଲା ଦେଇ ତୁ ଲଗେଇନୁ ମେହେନଦି କୋଉଠି ଟାଇମ ହେଲା ମ ଲଗେଇନି ମୁଁ ଶୋଇ ଯାଇଥିଲି ମୋ ଭଉଣୀ ଆସି କରି ମୋ ହାତରେ ସେ ମେହେନ୍ଦି ଲଗେଇ ସେଇ ନେହା ମେହେନ୍ଦୀ ଯୋଉ କହୁନ ସେଇ ମେହେ ଦି ଏ ଲଗୁ ଏ ଲଗେଇଦେଲା ପାଞ୍ଚ ମିନିଟ୍ ହେଲା କି ନାଇଁ ଏ କା ତିନି ମିନିଟ ଚାରି ମିନିଟରେ ସବୁ ବାହାର କରିଦେଲା। ଫେର ଲଗେଇଲା ଫେର ତିନି ଚାରି ମିନିଟ ଭାଆର କରିଦେଲା। ହେଲେ ବେଶୀ ଡେରି ଯମା ପାଞ୍ଚ ମିନିଟ୍ ଦଶ ମିନିଟ୍ କି ପନ୍ଦର ମିନିଟ ରହିଲେନି। ପୁରା କଳା ହେଇଯାଉଚି।
ହଁ କଳା ହେଇଯାଉଚି। ସେଇଟା ଧୋଇ ହେଇ ହେଇ ଧୋଇ ଧୋଇ ହୋଇକି ସେ ଲାଲି କଲର ହେଇଯାଉଛି।
ହଁ ନାଇଁ ସେଥିପାଇଁ ହଁ ପୁଣି ସେମିତି କଲା ଦେଖିଲା ହଁ। ଆଉ ଟିକେ ଲାଷ୍ଟିଙ୍ଗ ଗଲା ଆଉ। ହଁ ଲାଷ୍ଟିଙ୍ଗ ବେଶୀ ଦିନ ଯିବ ହେଲେ ପାଣି ହାତ ଯେମିତି କପଡା କାଚନ। କଚା କଚି କଲେ ସବୁ କଲେ ବେଶି ଛାଡି ଯାଉଚି। ନକଲେ ବେଶି ସେଥିପାଇଁ ଲାଷ୍ଟିଙ୍ଗ ଯାଉଚି ଏଲା କାମ କରିବା ଲୋକର ହାତରେ ଲଗେଇଲେ ଜଲଦି ଛାଡିଯିବ ନା।
ହ
ସେଥିପାଇଁ ମୁଁ ଅଣୀ ଶୋଇଥିଲି କି ସେ ଲୋକ ଲଗେଇ ଦେଲା ଆଉ ଯେମିତି ଯେମିତି ସେମିତି କରି ଲଗେଇଦେଲା ଆଉ। ଗୋଳରେ ହାତରେ ସବୁ ଲଗେଇଦେଲା।
ହଁ। ଆଉ ତ ତମ ଭଉଣୀକୁୁ ବି ଲଗେଇବା ସେ।
ହଁ ମ ମ ସେମାନେ ସେମିତି ମୋବାଇଲ ଦେଖି ଦେଖି କରି ଲଗଉଛନ୍ତି ଆଉ। ବେଶୀ ତ ବେଶୀ ଦିଦି ଯାଇ ନ ଯେମିତି ଆସିଲା ସେମିତି ଲଗେଇଦେଲେ କିଏ ଦେଖୁଛି ଟିକେ ଲଗେଇଦେଲେ ଗଲା ଆଉ କିଏ ଦେଖୁଛି ହା ଥୁକୁଟି କିଏ ଯିଏ ଦେଖିବ ଦୂରରୁ ନାଇଁ ମ ମେହନ୍ଦି ଲଗେଇଛନ୍ତି।
ଆଁ
ଟିକେ ଲାଇନ ରୁହଉ ଗୋଟେ ସାଙ୍ଗକୁ କିଛି ଖୋଇଦୋଉଚି। ପଛେ କଥା ହେବି ଲାଇନ ରୁହ।
ହଁ ହଁ ମୁଁ ଲାଇନ ରେ ହିଁ ଅଛି। ଆଉ ଏଠି ତ ପୁରା ବର୍ଷା ପଡୁଛି ଏତେ ଜୋର ବର୍ଷା ପଡିଲାଣି। ପୁରା ଆକାଶ ସବୁ କଳା ହେଇଗଲାଣି।
ହଁ ବର୍ଷା ହଉଛି ସେଠି।
ହଁ ଏଠି ପୁରା ଜୋରୁ ବର୍ଷା ହେଲାନି। ଆକାଶ ସବୁ କଳା ହେ କରିକି ବିଜୁଳି କେବେ କେବେ ଚଂକୁଚି ଘଘଡି ମାରୁଛି। ତମର ଆଡେ
ଆମ ଏଡେ ଖରା ହେଇଛି। ପ୍ରବଳ ଖରା ହଁ ପ୍ରବଳ ଖରା।
ହୁଁ ମୁଁ ବି ଏବେ ମୋ ଗୋଟେ ପିସି ସାଙ୍ଗରେ କଥା ହଉଥିଲି। ସିଏ ବି କହିଲେ ହଁ ଆମର ଏ ବି ପୁରା ବହୁତ ଜୋର। ଖରା ହେଇଛି ମୁଁ କ ତ ତମ ସେଆଡେ। ଗୋଟେ ସନ୍ଦ୍ ମାର୍କେଟ ଭଳିଆ ବସେ ତମେ ଯାଇନା ନା ନା ମୁଁ ଯାଇଏନି ମୁଁ ମୋର। ଅଧିକ ମୁଣ୍ଡ ବୁଲାଏ ସେଟା ଗଲା ବେଳେ ହି ଦି ଖଟା ଲାଗେ।
ଆଛା
ଦି ଘଣ୍ଟା ଲାଗେ ଫ ଆସିବାକୁ ଦି ଘଣ୍ଟା ଲାଗେ ସେଟା ବୁଲିବାକୁ ଘଣ୍ଟା ଦି ଘଣ୍ଟା ଲାଗେ ଏତେ। ଛଅ ଘଣ୍ଟାରେ ମୁଁ ପୁରା ପାଗଡ଼ ହେଇଯିବି ମୁଁ ଏତେ ଟ୍ରାଭେଲ କରିପାରିବିନି ଆଉ। କିଛି ଜିନିଷ କିଣି ପାରିବିନି ଯିବା ଅଧିକ ଦରକାର ମୁଁ ଯାଏ ବୁଲେ ନେଇକି ଆସେ ଯେବେ ଦରକାର ନାହିଁ ତ ମୁଁ କିଛି ନେଉନି ନା କି ବୁଲନି
ହୁଁ ହୁଁ ହଁ ତ ଏଇ ଖରାରେ ଏ ଗଲେ ଏମିତି ସେ। ପୁରୁରା ଇଏ ମାରି ଦଉଛି ଆଉ। ମୁଣ୍ଡା ବୁଲାଛ ଝାାଉ ସବୁଛି। ସେଥିପାଇଁ ମୁଣ୍ଡ ଏ ସବୁ ବେଶୀ ବୁଲଉଛି। ଏଇଖାନ ଖରାରେ ଦେଖ ହସ୍ପିଟାଲରେ ଲୋକମାନେ ପୁରା ସ୍ଲାଇନ। ନିଜ ସନ୍ଦେ ସବୁ ଲାଗୁଚଛି। ଟିକେ କଣ ହେଇଗଲେ ମୁଣ୍ଡ ବୁଲେଇ ଲେ ଆଉ ଆର ଏସ୍ ପାଡର ସବୁ ଦଉଛନ୍ତି।
ହୁଁ
ହଁ
ହୁଁ ସେଇ କଥାଟା ତ। ଆଉ ତମ ଘରେ ସମସ୍ତଙ୍କ ଦେଆ ଭଲ ଅଛି ନା।
ହଁ ଘରେ ସବୁ ଭଲ ଅଛନ୍ତି।
ଆଉ ତମର ଯେମିତି ଲାଗିଛି। ଥଣ୍ଡା ଜୋର ହେଇଗଲାଣି। ଆମ ଆଡେ ବର୍ଷା ପଡୁଛି ତମକୁ ଥଣ୍ଡା ଧରିଦେଲାଣି।
ହଁ ହଁ ପରା କ'ଣ କରିବି। କାଲି ଆମ ଆଡେ ବର୍ଷା ହେଇଥିଲା ଆଜି ତମ ସେଠି ବର୍ଷା ହେଇଛି।
ହଁ
ହଁ ସେଥିପାଇଁ ଆଉ ବୁଲିବାକୁ ଆସିବନି କି?
ତମ ଘରକୁ?
ହଁ
ହ ହଁ ହଁ ଯିବି କୋଉଦିନ ଯିବି ଦେଖିକି ତମ ଘରକୁ ତମେ ମେହେଲି ଲଗେଇବା। ଶିଖିଛ ତୁମର କିସ କିରୀ ଦେଖିବି ସବୁ।
ହଁ ଆସୁନ ଲଗେଇଦେବି। ପରା ସେ ସାଙ୍ଗ ବାହାଘରକୁ ଯିବ କହୁଥିଲ ପରା।
ହୁ
ହୋଉ
ହଁ ଆଉ ସେଥିରେ ଆଉ କାହାର ବାହାଘର ମାହାଘର ନହିଁ।
ଆଉ ଏଠି ନାଇଁ ଯାଥିଲା ସରିଗଲା ଆଉ କାର ନାହିଁ।
ଲଗାତାର ବହୁତ ଲୋକଙ୍କ ବାହାଘର ହେଲା।
ହେଇପା ମଝିରେ ହେଇଗଲା ସରିଗଲା ଏଇନା ଆଉ କି କିଛି ନାଇଁ ଆଉ ଆଉ କେତେ ମାସେ ଗଲେ ଫେର ହେଇଯିବ। ହଁ ବାହାଘର ହ ଏମିତି ଲଗ୍ନ ଦେଖିକରି ବାହାଘର ହଉଛି ଆଉ।
ହୁଁ ଏମତି ହଉଚି। ଏମିତି କେମତି ହେଇକି ହେଇଯିବ ବାହାଘର ଆଉ ସବୁ ସମସ୍ତେ ସବୁ ବାହାଘର ସରିଗଲା ଆଉ କଣ।
ହୁଁ ସବୁ ସାଙ୍ଗ ମାନଙ୍କର ସରିଯାଇଚି ଆଉ କାହାର ବାକି
ଏଇ କାହାର ବି ବାହାଘର ହୁଏ। ମେହେନ୍ଦି ଲଗେଇବାଲାଙ୍କର ହାତ ପୁରା ବିନ୍ଧୁଚି। ଯାହାର ବାହାଘର ହଉଚି ଛୁଆ ମାନେ ଆସିକି ଘରେ ପସି ଯାଉଛନ୍ତି ଆମକୁ ମେହେନ୍ଦୀ ଲଗାଅ।
ହଁ ଯିଏ ଜାଣିଛନ୍ତି ଆଉ କିଏ ଗୋଟେ ଦିଟା ତ ଲଗେଇଦବ ଅଲଗା କଥା ଆଉ ସବୁ ଆସିବେ ଲୋକ ଯିଏ ଜାଣିଥିବ ମେହେନ୍ଦୀ ଲଗେଇ ବା ଶିଖିଥିବ ସେ କହିବ ମୁଁ ଜାଣିନି। ଗୋଟେ ଲୋକକୁ ଦେଖିକରି ସବୁ ଆସିବେ।
କହିଲି ମୁଁ କହିଲି ମୁଁ ଲଗେଇବା ଜାଣିନି ମୁଁ ମେହେନ୍ଦୀ ନା ମେହେନ୍ଦୀ ଯେମିତି ଲଗେଇ ଦେଇଚି ନିଜ ହାତରେ ମ। ମାମୁଁ ଆଉ ଗୋଟେ ମାମୁଁ ଥିଲେ ତାଙ୍କ ଝିଅ କହୁଚି ତୁ କୋଉଠୁରେ ମେହେନ୍ଦି ଲଗେଇଲୁ ମୁଁ କହୁଚି ମୁଁ ନିଜେ ଲଗେଇଚି। ତୁନେ ଲଗେଇିବା ଶିକ୍। ଶୁଣିଥିଲୁ ସେମିତି ମନା କରିଦେଇଚି ତମେ ସମସ୍ତେ ମୋ ପାଖକୁ ପଳେଇ ଆସିବ। ଆଉ ଯୋଉ ଗୋଟେ ମାମୁଁ ଝିଅ ସିଏ ବି ବଢିଆ ଲଗେଇବା ଶିଖିଚି ସି ସମସ୍ତଙ୍କୁ ଗୋଡେଇ ପୋଡେଇକି ସମସ୍ତଙ୍କୁ ଙ୍କୁ ଲଗଉଛି ହାତଟା ବିନ୍ଧିବ ତାର ଏକ୍ଜାମ୍ ବି ଥିଲା। ଆ ତ କଲେଜରେ ଏକ୍ଜାମ ଥିଲା ସେ ମା କହିଲେ ଜଲଦି ଯାଇକି ତୁ ଶୋ। ତୁ ଏତେ ଆଉ ମେହେନ୍ଦୀ ମେହେନ୍ଦୀ ଲଗାନା ଜମା ବି।
ହଁ ହଁ। ତାର ପ୍ରାକ୍ଟିସ ହେଇଯାଇଚି ନା ସେଥିପାଇଁ ତାର ହାତ କିଛି ହଉନଥିବ। ସବୁଦିନି ଲଗଉଚି। ଜଦି ସବଦିନ ଲଗେଇଲା ହଁ। ଏକ୍ଜାମ ତ ପେପର ହଁ ସେଟା ମେହେନ୍ଦି ଲଗଉଥିବ ସେ ଦରଦ ହେଇଯିବ ଆଉ ଏଇ ଏଜାମ ର ପେପର
ଆଉ ଯାହାକୁ ତମେ ଲଗେ ଲଗେଇବ ଦିଟା ପଛ ତର ପଛପଟେ ହାତରେ ଲଗେଇଦବ। ଆଉ ସେ କହିବ ଆଗ ପଟରେ ଟିକେ ଲଗେଇଦିଅ ଲଗେଇଦିଅ ଏମିତି କହିବେ।
ଆଉ ଲଗେଇବା ଲୋକର କଣ ଯାଉଚି ଯେ ଲଗ ଯିଏ ଲଗଉଛି ହାତ ତାର ଦରଦ ହଉଛି ନା ତାର ସେଥିପାଇଁ। ହ
ହୁଁ।
ହୁଁ ହୁଁ।